ହ୍ୟାଲୋ।
ହଁ ଆଜ୍ଞା ଶୁଭୁଛି ନା?
ହଁ ହଁ ଶୁଭା ଯାଉଛି।
ଆଉ ଏଇ ବର୍ଷ ଆପଣ ଗାଁ ରେ ସବୁ କେମିତି କଣ ରଥଯାତ୍ରା ସବୁ ହଉଚି?
ରଥଯାତ୍ରା ନା କଣ ଉମ୍ ଶୁଭିଲାନି?
ରଥଯାତ୍ରା ଏବଂ ରଜ ସବୁ କେମିତି କଣ ପାଳନ କଲେ?
ରଜ ତ ଆମର ଏପଟେ ସେତେ ପାଳନ କରାଯାଏନି। ଖାଲି ନୂଆ ଡ୍ରେସ, ଆଚୁ ମେହେନ୍ଦୀ ମେହେନ୍ଦି ହେମତି ଏମତି ଯେମିତି ତାକୁ ପାଳନ କଲୁ। ବାକି ଯୋଉଁ ଗାଁ ଗହଳିରେ ଯେମିତି ଯୋଉଁ ଗଛରେ ଯୋଉ ବାନ୍ଧିକିରି, ଫୁଲରେ ସଜେଇକି, ସେମ କିଛି ହୁଏନି। ଖାଲି ଘରେ ପିଠା ପିଠା, ପଣା ଖାଇକିରି ଏମିତି ଛୋଟିଆ ମୋଟିଆ।
ହଁ, ଆଚ୍ଛା ଆଚ୍ଛା। ଆମର ଏପଟେ ବି ରଜ ଏତେ ନାହିଁ। କିନ୍ତୁ ରଜ ସମୟରେ ଅ ଦିଦି ମାନେ ସବୁ ହୋଷ୍ଟେଲ ରୁ ଆସନ୍ତି। ଏବଂ ରଜ ରେ ଦୋଳି, ପୋଡ ପିଠା, ପାନ ଏମିତି ହୁଏ। ଆମ ସାଙ୍ଗମାନେ ସବୁ ସେ କଟକ ଆଡେ ରୁହନ୍ତି। ସେମାନେ କୁହନ୍ତି ତାଙ୍କ ସେପଟେ ହଁ ଚାରିଦିନ ବହୁତ ଧୁମଧାମ ରେ ହୁଏ। ରଜରେ ବହୁତ ପ୍ରକାର ଖେଳ ହୁଏ। ଏବଂ ରଜ ଏକ ବହୁତ ସମ୍ମାନ ଉଚ୍ଚ ମଜା ପଖରିକି ପ ପାଳନ କ କ କରନ୍ତି। ଏବଂ ଏଇ ବର୍ଷ ବର୍ଷା ରଜ ପରେ ନଥିଲା। ରଜ ପରେ ହିଁ ଯାହା ବର୍ଷା ହେଲା। ରଜ ପୂର୍ବରୁ ଯୋଉ ଖରା ବହୁତ ଭୀଷଣ ଖରା ଥିଲା। ଏବେ ସ୍ଥାନ ଯାତ୍ରା ପରେ ମେଘରୁ ଟିକେ ବର୍ଷା ହେଲା ହଉଛି। ଦୁଇ ଦିନ ହେଲା ଟିକେ ଭଲ ବର୍ଷା ହେଇଛି। ମୁଁ ଯାଇଥିଲି ଗୋଟେ ଗ୍ରାମ ଆଡେ, ପାହାଡିଆ ଅଞ୍ଚଳରେ ସେପଟେ ହଢଜମିିବାଡି ପୁରା ଶୁଖି କି ଥିଲା। ବର୍ଷାର ନା କିଛି ନଥିଲା ଏବଂ। ସେମାନେ ଲୋକମାନେ ବହୁତ କଷ୍ଟ କରିକି ଜମି ଚାଷ କରିବାକୁ ଯାଆନ୍ତି। କିନ୍ତୁ ବର୍ଷା ପା ପାଣି ନଥିବା ଯୋଗୁ କାମ ବହୁତ ଠପ୍ ଥିଲା। ଏବଂ ପାହାଡିଆ ଅଞ୍ଚଳରେ ପାଣି ହଉଛି, ପାହାଡ ଉପରେ ନିର୍ଭର। କିନ୍ତୁ ଏ ବର୍ଷ କେନାଲ ରେ ବି ପାଣି ନାହିଁ। ତ ସେଇୟା ଏକ ବହୁତ ଦୁର୍ଭାଗ୍ୟ କଥା, ଦୁଃଖ କଥା। ଏଇ ବର୍ଷ ବର୍ଷା ହବା ଯୋଗୁ, ଆମର ବିଲରେ ବି ଆଉ ବାଡରେ ବହୁତ ପରିବା ର ପରିବା ପତ୍ର ଲଗଉ ବୋଲି ଭାବିଛୁ। ଆପଣ ବିଲବାଡିରେ ସବୁ କଣ କଣ ପରିବା ଲଗାନ୍ତି।
ହଉ ଆମର ତ କିଛି ଯେମିତି ନାହିଁ। ବାକି ମାନେ ଆମର ଯାହା ଅଛି ମାନେ ଧାନ ବିରି ଏମିତି ଲଗାହୁଏ। ରାଶି, ଋତୁ ଅନୁସାରେ ଧାନ ସରିଲା ତାପରେ କଣ, ମୁଗ ତାପରେ ରାଶି ସେ ଏମିତି କଲେ ମାନେ ଯୋଉଁ ଚାଷ ଉପଯୋଗୀ ହେଇପାରିବ ସେ ମୂର୍ତ୍ତିକା। ଗୋଟେ ପରେ ଗୋଟେ ଗୋଟେ ମାଟିରେ।
ଆଛା। ଆମର ଆମ ବାଡରେ ବହୁତ ପ୍ରକାର ପରିବା ପତ୍ର ହୁଏ। ଯେମିତିକିି ଏଇ ବର୍ଷ କୁନ୍ଦୁରୀ ଶାଳୁ ଆଳୁ ବାଇଗଣ, ଟମାଟୋ, ମର୍ଚ ଧନିଆ ପତ୍ର କାକୁଡି। ଆଉ ଏଇ ବର୍ଷ କୁନ୍ଦରିୀ ଗୋଟେ ବଢିଆ ଭଲସେ ହେଇଥିଲା ଯାହା ଅନୁମାନ ଷାଠିଏ ସତୁରିୀ କେଜି କୁନ୍ଦୁରୀ ଭାରି ଥିବା। ଆଳୁ ପଚାଶ ଷାଠିଏ କେଜି ବାରିଥିବ। ଏବଂ ଟମାଟ ଦୀର୍ଘ ଶହେ ଦୁଇଶହ କିଲୋ। ଏବଂ ଜନ୍ମି ଓ ତ ଆମେ ଆଶା କରୁଥିଲୁ ଅଶୀ କିଲୋ ବାହାରିବ କିନ୍ତୁ ଏ କିଛି କାରଣ ଯୋଗୁ ଗାଈ ଫାଇ ପଶି ଜହନି ଭନି ଟିକେ ବହୁତ କ୍ଷତିତିଇଗଲା ଏବଂ ବଣିଚ ବାହାରିଥିବ ଦୀର୍ଘ ଅ ଦୁଇଶହ କିଲୋ ଏବଂ ମର୍ଚ ବି ବହୁତ ଭଲ ଦରଦାମ୍ ରେ ଯାଇଛି କିଲୋ ବିସା ଶହେ ଟଙ୍କା ଏଇ ଦୁଇ ଲଜାର ଶହେ ଅଶୀ ଟଙ୍କା ଲେଖ ଏବଂ ଲୋକମାନେ ଆସ ନିଅନ୍ତି ଏଇ ବର୍ଷ ଧନିଆ ପତ୍ର ବି ଏ ଉ ତିନିହଚ ଚାରିଶହ ବିଡା ବାହାରଛି ଏଇ ବର୍ଷ ଆମେ ଲଗେଇଥିଲୁ ଦୀର୍ଘ ସାତ ଆଠ ପ୍ରାକ୍ କାର ଶାଗ ବି ଭଲ ଅ ତାକୁ ଆଉ ମାର୍କେଟ ନ ଦେଇ ବଜାର ନ ଦେଇ ତାକୁ ଗାଁ ର ଲୋକମାନେ ଆସିକି ନିଅନ୍ତି ତାଙ୍କମାନେ ଛୋଟ ଛୋଟ ବେପାର କରନ୍ତି ଦିଅନ୍ତି କାହିଁ ନା ଯଦି ଆମେ କୁନ୍ଦୁରି ବାହାରେ ବିକିବୁ କିଲୋ ଅ ପଚିଶ ଟଙ୍କା କୋଡିଏ ଟଙ୍କା ଏନ୍ତିରେ ତ ଆମରୁ ଯିଏ କିଣିବେ ତାଙ୍କେ ବି ବି ବିକନ୍ତି ଉ ଏ ଷାଠିଏ ଟଙ୍କା ସ ପଚାଶ ଟଙ୍କାରେ କାହିଁକି ଆମେ ତାଙ୍କୁ ଦବୁ ତ ସେଇ ହିସାବରେ ଭଲ ପରିବା ବାହାରେ ଆଉ ଶ ବିଲାତି ଆଳୁ ବି ଦୀର୍ଘ ତିନିଶହ ଚାରିଶହ ଅ କେଜି ଭିତରେ ବାହାରିଛି ସାରୁ ଆମର ବହୁତ ଭଲ ହୁଏ କାହିଁକି ନା ନଦୀଅ ଅଞ୍ଚଳ ଏରିଆ ଏବଂ ଭଲ ସାରୁ ଦୀର୍ଘ ଅ ଦୁଇ ଦୁଇଶହ କିଲୋ ବାହାରିଛି କାହିଁକିନା ସାରୁ ଏବେ ଅଛି ମାର୍କେଟ ଦରଦାମ ଚାରି ସଂଙ୍ଗା ଆ ପାଖାପାଖି ତ ସାରୁ ଭଲ ଅଛି ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆପଣ ସବୁ ପରିବା ଖାଆନ୍ତି ଏମିତି ମାନେ ଯେ କଣ ଯେ କହୁଥିଲେ ସେଇଟା କଣ
ପରିବା ହିଁ ଉ ଏ ଆମେ ସବୁ ପରିବା ଆମ ଚାଷ ହୁଏ ତ ସବୁ ପରିବା ଖାଉ ଆଉ ବାହାର ଖାଦ୍ୟ ଆମର କିଛି ନାହିଁ ପିଆଜ ରସୁଣ ବି ବେଳେ ବେଳେ ପଡୁନା ଆଉ ଖାଇବାରେ ସବୁ ପ୍ରକାର ପରିବା ପ ତ୍ର ହୁଏ ଆମ ଘରେ ସବୁ ମିଶିକି ହୁଏ ଏବଂ ଅଁ ଏମିତି ଚାଲେ ରୋଷେଇ ହୁଏ ଆଉ ଆଉ ଆପଣଙ୍କ ଗାଁ ରେ କଣ ସବୁ ଫେ ଫେମସ ଅଛି ଜାଗା?
ଜାଗା ମାନେ ଏମିତି ତାର ତାରିଣୀ ଏମିତି ସବୁ ଡ୍ୟମ୍ ବି ଅଛି ଡ୍ୟମ୍ ଗୁ ଲୋକ ମାନ ମାନେ ଏବେ ସେଟା ନୂଆ ରେ ତିଆରି କରାହେଇଛି ତ ବେଶୀ ଭିଡ ହୁଏ ସେଠାରେ
ହୁଁ
ଆଉ ପାଖ ବାଙ୍କେଶ୍ଵରୀ ଏମିତି କଣ କଣ ଅଛି ସେଠାରୁ ଯୋଉ ମାନସିକ ବି କରାଯାଏ ସେଠାଉ ମାନେ ପୁରା ଘାଟି ଦେଇ ଯିବାକୁ ପଡେ ଗାଡିରେ
ହଁ ଆଚ୍ଛା ଆଛା ଓହୋ ଆମ ଗାଁ ରେ ବି ଗୋଟେ ଏବେ ନୂଆରେ ପା ପାର୍କ ହେଇଛି ସେଇଟା ବି ବହୁତ ପ୍ରସିଦ୍ଧ ସେଇ ପାର୍କରେ ସନ୍ଧ୍ୟା ବେଳେ ଏ ମୁଁ କେବେ ଯାଇନା କିନ୍ତୁ ବହୁତ ପିଲାମାନେ ମା ମାଙ୍କ ସହ ଯାଆନ୍ତି ଛୋ ଛୋଟ ପିଲା ମାନେ ସେଇଠି ଖେଳକୁଳ ପ୍ରକୃତ କରନ୍ତି କଣ କଣ ସନ୍ଧ୍ୟା ସମୟରେ ଏ ସମୟ ବିତାନ୍ତି। କିନ୍ତୁ କିଛିଦିନ ହେଲା ବର୍ଷା ହବା କାରଣରୁ ଅ ଲୋକମାନଙ୍କର ଭିଡ ବି ପାର୍କ ରେ ଏତେ ନାହିଁ। ଆଉ ଦିିଗପଣ୍ଡି ଆମ ଗ୍ରାମ ବୋହୁତ ସୁନ୍ଦର। ଏବଂ ଏକ କୁହନ୍ତି ମନ୍ଦିର ମାଳିନୀ ସହର ବୋଲି। କାହିଁକି ନା ବୋହୁତ ପ୍ରକାର ମନ୍ଦିର ଅଛି ଆଉ ଆପଣ ଗ୍ରାମରେ କୋଉ ମନ୍ଦିର ସବୁ ପ୍ରସିଦ୍ଧ?
ଆମର ଏଠାରେ ତ ଅଧିକାଂଶ ଶିବ ମନ୍ଦିର ଅଛି। ଶିବ ମନ୍ଦିର ମାନିଚୁ ସୋମବାର ଦିନ ଆମେ ଯାଉ ଶିବ ମନ୍ଦିର ବୁଲି ଆସୁ। ଶିବରାତ୍ରିରେ ଆହୁରି ବେଶୀ ଗହଳି ହୁଏ। ଲୋକମାନେ ଆମର ରାସ୍ତା ଦେଇ ଯାଆନ୍ତି। ସେଠାରୁ ସବୁ ଖାଇବା ପିଇବା ସବୁ ଥାଏ। ରାତି ଉଁ। ରାତିରେ ମାନେ ଯୋଉ ମାହାଦୀପ ଲିଙ୍ଗରାଜ ମନ୍ଦିର ମାହାଦୀପ ସରିଲା ପରେ ଠାରେ ଦୀପ ପ ଦେଖା ହୋଉଚି ତ ବେଶୀ ଭିଡ ଥାଉଚି ତାପରେ ପ୍ରସାଦ ଖାଇକିରି ନା ଘରକୁ ପଳି ଆସୁ।
ଆଛା ଆଛା ଆମେ ବି ଆମ ଗାଁ ରେ ବି ଶିବ ମନ୍ଦିର ଅଛି ଶିବରାତ୍ରି ଦିନ ବୋହୁତ ଭିଡ ହୁଏ। ହଉମ୍ ପ୍ରସାଦ ସେବନ
ରାତିରେ ହୁଏ ଦୀପ ଜଳିଲା ପରେ ବୋହୁତ ଗହଳି ହୁଏ ଭିଡ ହୁଏ। ଏବଂ ବୋହୁତ ଗ୍ରାମର ଲୋକମାନେ ଆସନ୍ତି। ଅ ଆଠଟା ଶିବ ମନ୍ଦିର ବୁଲନ୍ତି ଏମିତି ଅଛି। ଏଇ ବର୍ଷ ମୁଁ ଶିବ ରାତି ସମୟ ନଥିଲି। କିନ୍ତୁ ବୋହୁତ ଧୂମଧାମ ହେଇଥିଲା ଆଉ ସାଙ୍ଗମାନେ ବି ଆଉ ଆମେ ହଷ୍ଟେଲରେ ସେ ସମୟରେ ଯାଇଥିଲୁ। ଶିବ ବୋହୁତ ସାରା ବୋହୁତ ସାରା ଶିବ ମନ୍ଦିର ଦି ପାଖା ପାଖରେ ଯାହାବି ଥିଲା। ତିନୋଟି ଚାରିଟି ବୁଲିକି ଆସିଥିଲୁ। ଏଇ ବର୍ଷ ଭାବୁଚୁ ଭଲ ବର୍ଷା ହେଲେ ପରିବା ପତ୍ର ଟିକେ ଭଲ ଆଦାୟ ହେଲେ ଦରଦାମ ଟିକେ କମିବ କାହିଁ ନା ଆ ଆଜିର ବଜାରରେ ଦରଦାମ ବୋହୁତ ଅଧିକା ଅଛି। ଯାହାବି କିଣିବେ ଆପଣ ଜିନିଷ ପରିବା ପତ୍ର ଦେଖନ୍ତୁ ଯୋଉ ବି ସାମଗ୍ରୀ କି-କିରାଣ ସାମଗ୍ରୀ ବୋହୁତ ଅଧିକା ଅଛି। ଆଉ ତାକୁ ଦେଖି କାମ ବି ବୋହୁତ ପ୍ରେସର ପଡେ ଏମିତି କର୍ମମୟ ଜୀବନ ଭିତରେ ଚାଲିଚି ଆଉ। ଆଉ ଆପଣଙ୍କ ଗାଁରେ ସବୁ କଣ ଖାଇବା ସବୁ ଫେମସ କଣ ଅଛି?
ଫେମସ୍ ଖାଇବା ତ ଖାଇବା ବିଷୟରେ ମୁଁ ସେତିକ କିଛି ଜାଣିନି ମାନେ ବାହାର ଖାଦ୍ୟ ମାନେ ମୋମୋ ସେ ତର ମାନେ ବଜାର ରାତି ସମୟରେ ବଜାରରେ ସବୁ ମାନେ ପଢେଇ ବୋଲେ ଟି ସବୁ ଯୋ ପ-ପିଲାମାନୋନେ ପଢିବା ଯାଉଛନ୍ତି ଫେରିଲା ବଡୁ ସମସ୍ତେ ଖାଇକି ଆସନ୍ତି। ତ ଆଗ କିଛି ନଥିଲା। ପିଲାମାନଙ୍କର ଏଟା ଦେଖିକିରି ଏବେ ସବୁ ବଜାରରେ ପୁରା ମାନେ ମୋମୋଜ ଚାଟ ଏ ଯୋଉ ବୋରା, ଗାରି ଏମିତି ସବୁ ବିକା ହୁଏ।
ଆଛା ଆଛା। ଆମର ଏପଟେ ପୁରୀ ଉପମା ସବୁଠୁ ପ୍ରସିଦ୍ଧ ପୁରୀଉମା ବୋହୁତୁ ଲୋକମାନେ ଖାଆନ୍ତି। ସକାଳୁ ଏକ ପ୍ରସିଦ୍ଧ ରକ୍ଷା ଗୋଟେ ଦିନ ପୁରୀଉମା ଖାଇବେ ସେମ୍ ଆଉ ଭୋକ ନାହିଁ ଏବଂ ପୁରୀଉମା ବୋହୁତ ଚାଲେ ପୁରୀଉମା ଇଡଲି କାରି ଦୋସା ମସଲା ଦୋସା ଯଉ ରାବା ଦୋଷା ଏବଂ ବହୁତ ସାରା ହାଲୁଆ ଖିରି ଏବଂ ଗୁଲଗୁଲା ଆଳଚୋପ ସବୁ ସକାଳୁ ଆମର ହୁଏ। ଏବଂ ଇଡଲି ଏଵଂ ଦ ଦୋସା ମତେ ଭାରି ପ୍ରିୟ ଆଉ ଭଲ ତାର ସ୍ୱାଦିଷ୍ଟି। ଚରି ହଉ ମୋର ଟିକେ ଛୋଟ ଗୋଟେ କାମ ଆସିଗଲା ମୁଁ ଆପଣଙ୍କୁ ଆଉ ଟିକେ କେ ପରେ ସନ୍ଧ୍ୟା ସମୟରେ ରାତି ସମୟରେ କଲ୍ କରିବି।
ହଁ ହଁ ହଁ।
ରଖୁଚି।